ହ୍ୟାଲୋ!
ହ୍ୟାଲୋ।
ହୁଁ।
କେମିତି ଅଛ?
ଭଲ ଅଛି।
ଭଲ ଅଛ?
ହଁ।
ଆଉ ତମେ କୁଆଡେ ବୁଲିବାକୁ ଯାଇଥିଲ ଏ ବର୍ଷ ରଜରେ?
ହଁ ଯାଇଥିଲି। ଉଁ ଧଉଳି ତ ଆମର ଫେମସ୍।
ଅହ ଦୋଉଡ଼ି ଯାଇଥିଲା ନା। ତମର ସେଇଠି ରଜ ମହୋତ୍ସବ ହୁଏ?
ହଁ। ମାନେ ଆପଣଙ୍କ ଭଏସ୍ଟା ପୁରା ଆମ ମଧୁ ମାମ୍ଙ୍କ ଭଏସ୍ ଭଳିଆ ମ୍ୟାଚ୍ କ ମୁ କହିଲି ମ୍ୟାମ ଫୋନ କଲେ କଣ ଏତେବେଳେ।
ନାଇଁ ନାଇଁ ସେଇଟା ମୁଁ କହିଲି ନା ସୁଇଜ ଅଫ୍ ହେଇଯିବ ବୋଲି। ମୁଁ ଏପଟ ଆଉ ଗୋଟେ ଇଏରୁ କଲି।
ଅ ହଁ। ମାନେ ମ୍ୟାମ ବି ଯେମିତି କୁହନ୍ତି ସେମିତି ଆପଣଙ୍କ ଭୟସ୍। ସୁଭାର ଯାଉଛି। ମାନେ ଏମିତି ଫୋନ କଲେ ଆଉ ଗୀତାଞ୍ଜଳି ଆଉ ରଜରେ କୁଆଡେ ବୁଲା ବୁଲି କର। ତମେ ଯେମିତି କହିଲ ସିଏ ସେମିତି କହିବେ।
ଅ ହ ହ। ନା ନବନି ନା ନବନି ହଉ। ତାପରେ ତମେ ଏଇ ଯୋଉ ଆମର ଏଇଠି ଭୁବନେଶ୍ଵରରେ ଆଉ ଯୋଉ ରଜ ମହୋତ୍ସବ ସବୁ ହୁଏ। ତମର ସେଠି ଧଉଳି ପାଖ
ହଁ ଧଉଳିରେ ତ ଆମର ଏଠି ଫେମସ ରଜ ମହୋତ୍ସବ ହୁଏ। ଅ ଆଉ ଆମର ଏଠି ସାମନ୍ତରା ପଟେ ଗୋଟେ ହୁଏ। ଆଉ ନୂଆ ଗାଁ
ଆମର ଘର ବି ମୋ ମାମୁଁ ଘର ସିଆଡ। କୋଉଠି କହିଲ? ଯୋଉ ଉଁ ଉଁ ବାଳକାଟି
ହଁ ବାଳକା ହଁ ହଁ ବାଳକାଟି।
ଜାଣିଛ ହଁ ସେଇଆଡ଼େ। ସେଇଆଡେ ଆମେ ବି ଯାଉ ଗାଁକୁ ଛୋଟ ଥିଲା ବେଳେ। ଏବେ ତ ସବୁ ଆଉ କେହି ମାଉସୀ ହେରିକା ବାହା ହେଇଗଲେଣି। ଆଉ ମାମୁଁ ମାଇ ସବୁ ରହୁଛନ୍ତି ସବୁ ବାହାରେ। ତ ଗାଁକୁ ଟିକେ ଯାଇ ହଉନି ନହେଲେ ସେପଟ ଏରିଆ ଧଉଳି ଫୋଉଳି ବି ମଝିରେ ମଝିରେ ଯାଉ ବୁଲିବାକୁ ତମ ପାଖରେ ସେଇଠି ନା।
ହଁ ଏଇ ଧଉଳିବା ଆମ ବାରିପଟେ।
ଆଁ ହା ହା।
ସତରେ ମିଛ କଥା କହୁନି।
ହା ହା ହା।
କହିବାକୁ ଗଲେ କାହିଁ କହିଲ ଏବେ ଯୋଉ ଧଉଳି ଏଠି ଗୋଟେ ନୂଆ ବ୍ରିଜଟେ ହେଇଛି ଶୁଣିଥିବ ସେଇ ବ୍ରିଜ ଗ ସ ପିଲାମାନେ ଆମ ଘର ବନ୍ଧ ଗଡୁଗଡୁକା ଆମ ଘର। ଆଉ ନଈ ତ ପାରି ହେଲେ ଧଉଳି ନା।
ହଉ ଏଇଥର କଥା ଗଲେ ଆଗ ଫୋନ କରିକି ଯିବି ତମକୁ ଆଉ।
ହଉ ଆସିଲେ ଫୋନ କରିବ ଯିବା ଆଉ ତମେ ବି ଆସିବ ଆମ ଘର ବୁଲିବ ଆମ ଗାଁ ବୁଲିବ।
ହଁ ନିଶ୍ଚୟ ନିଶ୍ଚୟ। ଆଉ ପୁରୀ ଫୁରୀ ଯାଇଛ ନା ନାଇଁ କେବେ?
ହଁ ପୁରୀ ଯାଇଛି ମୋର ଜୀବନରେ ଡୋରି ତ ଜଗା ଲଗେଇ ନଥିଲେ ଲଗେଇଲେ ମତେ ଟୋ ଟାଲି ଏକୋଇଶି ବର୍ଷ ହେଲା ଲଗେଇଲେ ମତେ। ଏକୋଇଶି ବର୍ଷର ଥରେ ଯାଇଥିଲି ତାପରେ ଏମ ତି ସାଙ୍ଗ ସାଥିରେ ଗୋଟେ ଥର ଯାଇଥିଲି ତାପରେ ଗୋଟେ ମିଟିଙ୍ଗ ଥିଲା ଆମର ଚାଷୀ ମାନଙ୍କର ଗୋଟେ ମିଟିଂ ଥିଲା ତା ତରଫରୁ ବି ମ ମତେ ଡକେଇଥିଲେ ମୁଁ ଯାଇଥିଲି। ଏମିତି ଆଉ ଏଇ ଲାଷ୍ଟ ଥରେ ଯାଇଥିଲା ନ ଯୋଉ ହଁ ଭାଇ ମୁଁ ଆଉ ଆମ ସାନ ଝିଅ ଆମେ ତିନି ଜଣ ଯାକ ଯାଇଥିଲୁ ହଁ ପୁରୀ ବୁଲାବୁଲି କରିଆକୁ।
ଜଗନ୍ନାଥ ଦର୍ଶନ କରିଚ ନା ନାଇଁ ଜଗନ୍ନାଥ ମନ୍ଦିର ଦର୍ଶନ କରିଚ ନା।
ତମେ କହୁଛ ପୁରୀ ଗଲେ ଯଦି ଜଗା ଦର୍ ଶନ କରିବା
ଏ ହଁ କାହିଁକି ଯିବ ନାଇଁ ଏବେ ତ ବୋହୁତୁ ମାନେ ସି ଟ୍ରିକ୍ଟ ହେଇଗଲାଣି ନା।
ହଁ।
ହଁ ଯୋଉ ବୁଲା ବୁଲି ଆଗୁରୁ ଯିଏ ପାରିଲେ ସିଏ ଯାଉଥିଲେ କିଛି ତାର ନଥିଲା। ଏବେ ଯୋଉ ବ୍ୟାରିକେଟ୍ ଫ୍ୟାରିକେଟ୍ କରି ଦେଇଛନ୍ତି ପୁରୀରେ ଯିବା ଆସିବା ଟିକେ କଷ୍ଟ ହଉଚି। ଖରାରେ ଠିଆ ହେଇ ହେଇ ଯାଅ ଆସ।
ବୋହୁତୁ ମାନେ ତା ଭିତେରେ ତମେ ଗହଳିରେ ପଶିଗଲ ମାନେ ତମ ଜୀବନ ଚାଲିଗଲା ଭଳିଆ ଲାଗିବ ମାନେ ଆମେ ଯାଇଥିଲୁ ଯୋଉ ସେଦିନ ସଣ୍ଡେରେ ଯାଇଥିଲୁ। ଅ ରବିବାର ଦିନ ଗଲୁ ସକାଳୁ ଏଗାରଟା ଭିତେରେ ଏଠୁ ବାହାରି ଗଲୁ। ଯାଇକି ସେଠି ପହଞ୍ଚିଲୁ ବାରେଟାରୁ ଲାଇନି ଲଗେଇଚୁ ମନ୍ଦିର ଭିତୁରୁ ଆଇଲା ବେଳୁ ସାଢେ ଚାରିଟା। କେତେ ସମୁଦାୟ ନାଇଁ ନାଇଁ ଆମେ ଗା ଡି ନେଇକି ଯାଇଥିଲୁ ଭାଇ ଗାଡି ନେଇଥିଲା ତା ଗାଡିରେ ଆମେ ତିନି ଜଣ ଯାଇଥିଲୁ। ଯାଇକି ଜଗା ଦର୍ଶନ କରିକି ବାହାରିକି ଖାଲି ଯାଇଛ ମାନେ ସେଠି ଯଦି ଆପ୍ ମା ଅବଢା ନ ଖାଇକି ଆସିବ ତାହେଲେ କଣ ମାନେ ଉଁ ମାନେ ସେଇବା କହୁଛି ଅବ୍ ବଢା ଅଭଡାକୁ ଯଦି ତମେ ଉଁ ମାନେ ଆଡେଇକି ସେଠି ନ ଖାଇକି ଆସିବ ହାରି ବାଟ ସାରା ଆସିବ ତମ ଖାଇଆକୁ ମିଳିବନି ମୁଁ ଗୋଟେ ଥର ଏମତି ମୁଁ କହିଲି ନାଇଁ ଇଚ୍ଛା ହଉନି ଖାଇବିନି ଆଉ ମୁଁ ଘରକୁ ଗଲେ ନହେଲେ ବାଟରେ କଁ ଗୋଟେ ଖାଇଦେବି। ଏଇଆ ଭାବିକି ଆସିଲି କିନ୍ତୁ ଘରକୁ ପଳେଇ ଆଇଲି ସେଇ ଦିନଟା ହିଁ ମତେ ଖାଇବାକୁ ମିଳିଲାନି। ଭାବୁଥିବ।
ଉଁ ହୁଁ ନାଇଁ ଠିକ୍ ଏଇଟା ଯୋଉଟା କହିଲ ଠିକ୍ କଥା। ଆଉ ତାପଲେ ଠାକୁରଙ୍କ ଖା ଏ ମାନେ ଅବଢାଟା ମତେ ବୋହୁତ ଭଲ ଲାଗେ। ଆଉ ସେଠି ବସିକି ବେଢାରେ ଖାଇବା ସତେରେ ଆହୁରି ଶାନ୍ତି ନା।
ହଁ ହଁ।
ଖୀରା ଖାଇଚ ନା ନାଇଁ ନା ଭଲ୍
ହଁ ହଁ ହଁ ହଁ ମାନେ ଜଗନ୍ନାଥଙ୍କ ଯେତେ ପ୍ରକାର ଯେତେ ପ୍ରକାର ଖାଦ୍ୟ ମାନେ ସେଠି ହୁଏ ମ
ହୁଁ ହାଁ ହଁ। ସତ କଥା ଜଗନ୍ନାଥ ଧାମ୍ ଆମର କ୍ଚୁଏଲି ଗୋଟେ ବଡ ଧାମ୍ କହିଲେ ଚଳେ।
ହଁ ଚାରିଧାମ ଚାରିଧାମରୁ ତ ଗୋଟେ ଧାମ ସିଏ ଆମ ଓଡିଶାରେ ଏଇଠି ଅଚି ଆଉ।
ହୁଁ ତେଣୁ ଆମେ ସେଥିପାଇଁ ଗର୍ବ କରିବା କଥା। ଏ କେତେ କେତେ ଆର୍ଟିଷ୍ଟମାନେ ବି ଆସୁଛନ୍ତି ବଡ ବଡ ବିଜନେସମ୍ୟାନ୍ ବି ଆସୁଛନ୍ତି।
ହଁ ଟୋଟାଲି ତ ଭାରତ ବାହାରୁ ବି ଲୋକ ଆସୁଛନ୍ତି।
ହଁ ସବୁ ଆସିକି ଆଗୁରୁ କଣ ଏତେ ଜିନିଷଟା ଲୋକ ମାନେ ଏବେ ତମେମାନେ ମାନେ ଆମ କ ଏଜ୍ କଥ୍ ଆମ ଉଁ ସମୟ କଥା କହୁଚି। ସେତବେଳେ କଣ ଏତେ ମାନେ ପ୍ରଚାର ପ୍ରସାର ନଥିଲା ଏବେ ଯୋଉ ସୋ ସିଆଲ୍ ମିଡିଆ ହେଇଗଲା ଫାଷ୍ଟ୍ ହେଇଗଲା ସବସ୍ତେ ସବୁ କିଛି ଜାଣିଲେ ଦେଖିଲେ ସମସ୍ତେ ଆସୁଛନ୍ତି ଯାଉଛନ୍ତି ଆମ ବେଳେ ଏତେ ନଥିଲା ସେତବଳେ କିଛି। କିନ୍ତୁ ଏବେ ଏତେ ସୁନ୍ଦର ଲାଗୁଛି ଏତେ ବୋହୁତ ସୁନ୍ଦର ସଜେଇଛନ୍ତି ବି ସେ ଯୋଉ ଯାହା ବି ବ୍ୟାରିକେଟ୍ ଫ୍ୟାରିକେଟ୍ କରିଛନ୍ତି ବଢିଆ ଲାଗୁଚି ଆଗୁରୁ ସବୁ ଓପନ୍ ଥିଲା। ତମେ ସେତବେଳେ ଯାଇନ ତମେ ସବୁ ଛୁଆ ହେଇଥିବ ନାଁ।
ହଁ ମୁଁ ତ କହୁଚି ମୋର ଏକୋଇଶି ବର୍ଷରେ ଦେ ମୋର ତ ଏରି ଏକୋଇଶି ବର୍ଷରେ ଡୋରି ଲାଗିଲା।
ହଁ ଏଣୁ ସିଏ ବି ସେ ଠାକୁର ମହିମା ଲୋ ମା ଠାକୁରଙ୍କର ମହିମା ନଥିଲେ ସତ କଥା। ତମେ ଯେତେ ଚେଷ୍ଟା କଲେ ଯାହା କଲେ
ଓ ସେଇଟା କହି କି ତମେ ଯାଇଥିବ ପୁରୀ ବଡ଼ ଦାଣ୍ଡରେ ବି ଯାଇଥିବ ଜାଗା ଦର୍ଶନ କରିପାରିବନି। ଏମତି ଆମେ ଏମାନେ କଁ କହିଲେ ଆମର ମା ଫ୍ୟାମିଲି ମାନେ ବୋଉ ବା ପା ଆମ ପରିବାର ସମତେ ଯାଇଥିଲୁ। ଅଁ ଯ ସୁନାବେଶ ଦିନ ମାନେ କିଛି ପ୍ଲାନିଂ ନଥିଲା ଯିବାର ବୋଲି। କ୍ୟାଆମେ କୋଉ ବର୍ଷ ବି ରଥଯାତ୍ରା ବେଳେ ଯାଉନୁ ଆ ବାପା ଆଇଲେ କହିଲେ କି ଆଉ ବାହାର ବାହାର ସମତେ ଆଉ ଯିବା ପୁରୀ। ମୁଁ କହିଲି ପୁରୀ କଣ ସାଙ୍ଗେ ସାଙ୍ଗେ ଆଉ ମୋର ଟ୍ୟୁସନ୍ ଅଛି ନାଁ ଟ୍ୟୁସନ୍ ଆଜି ବନ୍ଦ କରିଦେ। ଚାଲ ଯିଆ ସମତେ ମାନେ ଆସିକି ହେଲାଣି ପାଁଶଟା ହେଲା ପାଁଶଟା ହେଲାଣି କେ ତଳେ ଏଠୁ ବାହାରିକି ଯିବ ସେଠି ପହଞ୍ଚିବ ପୁଣି ଜଗା ଦର୍ଶନ କରିବ ପୁଣି ବାହାରିକି ସେଠୁ ଖାଇ ପିଇକି ଆସିବ କେତୋଳେ ହବ? ସେ ଟୁ ନାଇଁ ହଁ କହିବେ ପୁଡ଼ା ଡାଇରେଟେ ସମ ତେ ବାହାରିଲେ ଅଟୋ ଆସିକ ଠିଆ ହେଲା ଗଲୁ ସେଦିନ ମୋ ବୋଉ ଆଉ ମୁଁ ଆମ ମୋ ଜେଜେମା ତାଙ୍କର ଡୋରି ଲାଗିନଥିଲା ବୋଲି ସିଏ ମାନେ ଯାଇକି ପଛୁରୁ ହିଁ ଫେରିଆସିଲେ ମାନେ କୋଉଠି କହିଲ ବଡ଼ ଦାଣ୍ଡରେ ଚାଲି ଚାଲିକା ଗଲେ ଯୋଉ ଯାଏଁ ଯିିଆ କଥା ତାପରେ ଆମ୍ ମାନେ ଅଧା ବାଟରେ ଜଷ୍ଟ ଜଗା ଆଗରେ ଅଛି ଆମେ ତା ପଛରେ ଅଛୁ। ଆମ ଜେଜେ ମାର କଁ ହେଲା ନାଁ ସେ ଟିକେ ମାନେ ଅଣ ନିିଶ୍ଵାସୀ ହେଇଗଲା। ତାର ବାନ୍ତି ହେଇଗଲା ଯୋଉ ବୁଢ଼ୀ ଲୋକଟା ଥରିଲା ତ ତାକୁ ଆମ୍ବୁଲାନ୍ସ୍ କୁ ନେଇଗଲେ ମୋ ବୋଉ ବି ଡରିଗଲା କହିଲା କି ଆଉ ତାଙ୍କର ଏମିତି ହଉଚି କାଳେ ମୁଁ ବି ଯାଇପାରିବିନି ପଡି଼ଯିବି ସିଏ ବି ଗଲାନି। ଆଉ ତାପରେ ଆମ ତିନି ଭଉଣୀ ଆମେ ବାପା ଆମେ ଚାରିଜଣ ଯାଇକି ଜଗା ଦର୍ ଶନକରି ଏପଟେ ବୁଲିକି ଆଇଲୁ ତାପରେ ଆମ୍ବୁଲାନ୍ସ୍ ରୁ ବୋଉକୁ ନେଇକି ଆଇଲୁ। ଆମେ ଆଉଲୁ ଆଉ ଥା ମାନେ ସେଇ ପାଖୁକୁ ଯାଇକି ବି ସେଇ ଭିଡ଼ରେ ବି ଜାଗାକୁ ଦେଖିପାରିଲେନି।
ତ କଥା ଏଇଟା ଠାକୁରଙ୍କ ମହିମା ସତ କଥା ଆଉ। ସୁନାବେଶ ଆମେ ଯାଉ ସେ ମା ହେରିକା ସାଙ୍ଗରେ ଏତେ ଭିଡ଼ ରଥଯାତ୍ରା ସୁନାର ବେଶ। ଯାହା ହେଲେ ବି ମୋ ମା ଯିବ ଦେଖିବା ପାଇଁ ହେ ଭିଡ଼ ଥାଉ ଯାଇକି ସେଇ ଗହଳିରେ ପଶି ପଶି ଯାଇକି ଦେଖିକି ଆସୁ।
ହଁ କେତେ ବୁଢ଼ାବୁଢ଼ୀମାନେ ବି ଆସିକି ମାନେ ହଜି ଯାଉଛନ୍ତି ବି ତ ଥାପି ବିି ଦେଖିକି ସିଏ କେଉ ଆଡ଼ୁଆ ହେଇକି ଘରେ ପହଞ୍ଚାଉ ଗୋଟେ ଥର ବା ସେଇ ଗୋଟେ ବୁଢ଼ୀ ଲୋକଟା ତାଙ୍କ
ଆଉ ବିଚ୍ ରେ ତ ବହୁତ ଭଲ ଲାଗେ ସମୁଦ୍ର କୂଳରେ, ନାଁ?
ହଁ ହଁ ପବନ ପୁରା ମା
ଖାଇ ହଁ ହଁ। ତାପରେ ଖା ତାପରେ ଯଦି ଯାଇଥିବ ବି ସଖାଳୁ ସେ ଯୋଉ ଆସେ ଗୋଟେ ଗୋଟେ ଖାଇବା ବିଚ୍ ରେ ବସି ଥିବ ସମୁଦ୍ର କୂଳରେ। ସେ ପବନ ଆସଥୁବ ସେ କାକୁଡ଼ି ଆସେ ଏଟା ଆସେ ସବୁ ଭିକା ବାଲା ଆସିବେ କିଏ ମୁଦି ଦେଖ୍ ହିରାଣି କିଏ ମାଳି ଦେଖେଇଲାଣି।
ସମତେ ତ ଆସିବେ ଯେ
ଅଁ କହିଲ?
ମୁଁ କହିଲି ସବୁ ବେପାରୀ ମାନେ ତ ଆସିବେ ମ୍ୟାଡାମ୍ ଏଇଟା ନିଅନ୍ତୁ ସାର୍ ଏଇଟା ନିଅ
ଜଗନ୍ନାଥ ମୂର୍ତ୍ତି ନିଅନ୍ତୁ ଇଏ ନିଅନ୍ତୁ। ଆମେ ତ ସେମିତି ଗୋଟେ ଠକାମିରେ ମା ପଡିଯାଇଥିଲୁ ଆଉ। ମେଞ୍ଚେ ଖଣ୍ଡେ ସେ ପଥର ଫଥର କିଣି ଆଇଁଲୁ ପଇସା ଦେଇକି ଦେଖିଲା ବଳୁ ସବୁ ଫେକ୍।
ମାନେ ଏଥରକ ଗଲେ କିନ୍ତୁ ପୁରୀ ମୁଁ ଯେମିତି ହେଲେ ଜଗନ୍ନାଥଙ୍କ ମୂର୍ତ୍ତି ନେଇକି ଆସିବି।
ହଁ ସେଇଠୁ ଆଣିବ ଆମର ଗୋଟେ ଆସିଚି ନିମ କାଠରେ ଗୋଟେ ଜଗନ୍ନାଥ ଆସି ଘରେ କହୁଚନ୍ତି ତ ମାନେ ଭଲ ବୋଲି। ତ
ହଁ। କିନ୍ତୁ ଏଇଆ ଠାକୁରଙ୍କୁ ର ଥିଲେ ଟିକେ ଭଲ ଭାଗରେ ତାଙ୍କର ପୂଜା କରିବ ଆଉ। ହୁଁ ହୁଁ। ନିଜେ ପ ହଁ।
ପୂଜା ମାନେ ଆମେ ଯେତିକି ଜାଣିଚେ କହୁନ। କିଏ ଏତେ ମନ୍ତ୍ର ଜାଣିଚି ଆମକୁ ଯେ ହଁ ଆମକୁ ଯେତିକି ଆସୁଚି ପ୍ରଭୁ ଆମକୁ ଯେତିକି ଆସୁଚି ଆ ଆପଣ ଗ୍ରହଣ କରନ୍ତୁ। ଆଉ ଯାହା ଭୁଲ୍ କ୍ଷମା କରନ୍ତୁ।
ନାଇଁ ନାଇଁ ଆମେ ବି ଥୋଡି ନା ଆମେ ବ୍ରାହ୍ମଣ କି ଆମେ ଜାଣିଥିବୁ ପୂଜା ମନ୍ତ୍ର। ମନ୍ତ୍ର ନ ଜାଣିଥିଲେ ବି ବିଧିରେ କେମିତି କଣ ପାଳନ କରିକି ପୂଜା କରିବା କ ଥା, ଆମେ ଯେମିତି କଣ ଅ ଅଛି ଗଙ୍ଗା ଜଳ ଟିକେ ପକେଇଲା ତାଙ୍କର ଯୋଉ ଯାହା ସବୁ ଅଛି ଠାକୁର ଯୋଉଥିରେ ସବୁ ଗାଧାନ୍ତି, ସବୁ ଜିନିଷ ତ ଆମେ କିଣିକି ଆଉ ପ ପକେଇକି ଗାଧେଇ ପାରିବାନି, କିନ୍ତୁ ନନାକୁ ପଚାରିକି ଯେମିତି ଯାହା କରିବା କଥା ନର୍ମାଲ ଆମ ଦ୍ଵାରା ଯେତିକି ସମ୍ଭବ ଆମେ ପୂଜା ଆଉ ଥୋଡି ଆମେ ବ୍ରାହ୍ମଣ।
ନାଇଁ ସତ କଥା। ଯା ହଉ। ଆଉ ତମ ସାଙ୍ଗେ କଥା ହେଇ ଟିକେ ବହୁତ୍ ଖୁସି ଲାଗିଲା। କେତେବେଳେ ଗଲେ ଧଉଳି ନିହାତି ଯିବି। ଦେଖା ହବ। କଥା ହବା ଆଉ ହେଲା। ଆମକୁ ଟିକେ ବୁଲେଇ ନବ।
ହଁ ଆସ ବୁଲେଇଦେବି।
ଓ ତମର ବାରିଆଡେ କହିଲ ଆଉ।
ହଁ ମୁଁ କଣ ମନା କରୁଚି ଆସ୍ ସୁୁଣୁନ ମୁଁ ଆମ ଏପଟେ ଯେତିକି ବି ଜାଗା ଅଛି ସବୁ ବୁଲେଇନେବି। ଖାଲି କଣ ଧଉଳି ଧଉଳି ପା ଧଉଳି ସଇଲେ ଆମର ଏପଟେ ମାନେ ଆମ ଗଙ୍ଗୁଆ ଦେଇକି ଗଲେ ଆଗକୁ ଗୋଟେ ଯୋଉ ଯେମିତି ଆମର ଧଉଳି ଟା କ ମାନେ ଗୋଟେ ମୁଣ୍ଡିଆ ନା, ମୁଣ୍ଡିଆ ଟା କଟା ହେଇକି ଧଉଳି ହେଇଚି। ତ ସେମିତିଆ ଗୋଟେ ଲବଣଗିରି ଶ୍ରୀ ଜଗନ୍ନାଥ ମନ୍ଦିର ହେଇଚି ହେଲା। ତାପରେ ଏବେ ବି ଶୁଣିଚି। ଆସିଲେ ବୁଲେଇ ଦେ ବି ଆଉ। ଏଇପଟେ ଆମର ସେଇ ପଟେ ଆଉ ଆମ ଗଙ୍ଗେଇ ଠାକୁରାଣୀ ଅଛନ୍ତି ଆଉ କୋଚିଲା ଖାଇ ଆଉ।
ଆଚ୍ଛା ହେଲା ହେଲା ଆଉ। ହଉ। ହଉ ରଖୁଚି ଆଁ।
ହଁ ହଁ।
ହଉ।
ହଉ।